ଜଗନ୍ନାଥ ଭାଇ ଆପଣ ମତେ ଶୁଣି ପାରୁଛନ୍ତି?
ହଁ ଭାଇ ଶୁଭା ଯାଉଛି।
ଆଉ କଣ କରୁଥିଲେ ଭାଇ?
ଏ କ୍ଲାସ କରୁଥିଲି ଏବେ ଆଉ।
କଣ ଅନଲାଇନ କ୍ଲାସ ନା କଲେଜ ରେ ଅଛନ୍ତି?
ନାଇ ନାଇ ଅନଲାଇନ କ୍ଲାସ କଲେଜ ତ ଖୋଲିନି ଏବେ।
ନାଇଁ କଣ ଆପଣଙ୍କର କଣ ଆଉ ପ କଣ ପଢୁଛନ୍ତି କାଇଁ ତ ଏବେ ତ ଏକ୍ଜାମ ଚାଲିଚି ନା ଗ୍ରାଜୁଏସନ୍।
ନାଇଁ ମୋର ଏବେ ବି ଟେକ ଅଛି ଥାର୍ଡ ଇୟର।
ଆଚ୍ଛା ବି ଟେକ ଥାର୍ଡ ଇୟର।
ଆଜ୍ଞା।
କୋଉଠି କରୁଛନ୍ତି?
ଆମର ଯେଉ ଗାନ୍ଧୀରେ।
ଓହୋ ଜି ଆଇ ଇ ଟି ଓ ଆଚ୍ଛା ଜି ଇ ସି।
ହଁ ହଁ।
ଆଚ୍ଛା ଆଚ୍ଛା ଆପଣଙ୍କର ସେଇଟା ବୋଧେ ଖୋର୍ଦ୍ଧା ଆଡେ ବୋଧେ ନା କଣ ଆଉ?
ଆଜ୍ଞା ହଁ।
ହୁଁ।
ଆଉ ଆପଣଙ୍କ ଖବର କଣ?
ଆମେ ଏଇ। ପାନ ଦୋକାନ ରେ ବସିଛୁ ପାନ ଭାଙ୍ଗୁଛୁ ଆଉ କଣ କରିବୁ ଆଜ୍ଞା। ଏଇ ଛୋଟ ମୋଟ କାର୍ଯ୍ୟ ଟିକେ ମିଳିଯାଇଛି ତାକୁ ଟିକେ ନେଇକି ଆଗକୁ ବଢିଆ କଥା ଆଉ। ଆପଣ ମାନେ ତ ଆଗ ଧାଡିର ଲୋକ ଚାକିରି ବାକିରି କଲେ। ଆମେ ପୋଷି ମାନେ ପୋଷି ହବା କଥା ଆଉ କଣ କରିବା ଆଜ୍ଞା। ଆଉ ଘରେ ଭାଇ ସବୁ କିଏ କିଏ ଅଛନ୍ତି?
ଓ ଘରେ ବାବା, ମାମା ଆଉ ଭାଇ ଆଉ।
ଆପଣଙ୍କ ଗୋଟେ ପୁଅ ଆଉ ଜଣେ ଭାଇ ଅଛନ୍ତି।
ଆଜ୍ଞା।
ଆଚ୍ଛା। ଆଉ ଖିଆ ପିଆ ଭାଇ ସକାଳୁ କଁ କରିଚନ୍ତି? ଆଜ୍ଞା ଭାଇ ସକାଳୁ କଣ ଖିଆ ପିଆ କରିଛନ୍ତି?
ନାଇଁ ନାଇଁ।
ଓ ଏବେ ଉଠିଲେ ବୋଧେ?
ନା ନା ମୁଁ ଏଇ କ୍ଲାସ କରୁଛି ଏକାଥରେ ସଇଲେ ଗୋଟେ ଆଡକୁ ସରିବ ଗାଧେଇ ପାଧେଇ ଖାଇବି ଆଉ।
ଆଚ୍ଛା ସକାଳୁ କିଛି ବ୍ରେକଫାଷ୍ଟ ବି କରିନାହାନ୍ତି?
ସକାଳୁ ଉଠିକି ଖାଇବି ଯଦି ହୁଏ ବେଳେ ବେଳେ କେତେବେଳେ। କଁ ଖାଇଥିବି ଏଗାରଟା ବାରଟା ଆଡକୁ ନହେଲେ ଏକାଥରେ ଗାଧୁଆବେଳେ ଯାହା ଖାଇବି ଆଉ ଅଁ।
ଆଚ୍ଛା ହଁ ଭାଇ ସକାଳୁ ଆସଥିଲୁ। ଉ ସାଢେ ଛଅଟା ବେଳୁ ଆସି ଦୋକାନ ଖୋଲିଛୁ ଦୋକାନେରେ ସକାଳୁ ଆଇଲା ବେଳୁକୁ ଟିକେ ଖାଇ ଦେଇକି ପଳେଇ ଆଇଲୁ ଆଉ ଛତୁଆ ଟିକେ ଖାଇ ଦେଇକି ପଳେଇ ଆଇଲୁ। ଆଉ ସେଇ ତିନଟା ସାଢେ ତିନଟା ବେଳକୁ। ଗଲେ ପୁଣି ଖାଇବାକୁ ପଡିବ ନହେଲେ ଖାଇବା ଯଦି ଆସିବ ଖାଇବୁ। କିନ୍ତୁ ଆଜି ଭାବୁଚି ହୋଟେଲ ରେ ଖାଇଦେବି। ଆମର ଏଠି ତ ହାଟ ବଜାର ସବୁ ବନ୍ଦ ବାନ୍ଦ ଅଛି। ଯିବାକୁ ପଡିବ ବୋଧେ ମତେ ଲାଗିଛି, ତ ଦେଖିବା ଯାହା ଜଗନ୍ନାଥଙ୍କର ବରାଦ। ଥିବ ଆଉ ସେଇଠୁ ସେଇ ଇଏରେ ଖାଇଆ ପିଇଆ କରିବାକୁ ପଡିବ ଆଉ।
କୋଉଠି କଣ ରହୁଛନ୍ତି?
ଏଇ ମୁଁ ଭାଇ କେନ୍ଦ୍ରାପଡାରୁ କହୁଚି କେନ୍ଦ୍ରାପଡା ଜାଣିଛନ୍ତି?
ହଁ।
ହଁ କେନ୍ଦ୍ରାପଡାରୁ ଆଜ୍ଞା ମୁଁ କହୁଛି କେନ୍ଦ୍ରା ପରେ ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା।
ଆପଣ ଜାଣିଛନ୍ତି ଏପଟେ?
ହଁ ମୋର ସାଙ୍ଗମାନେ କିଛିଟା ରହୁଛି ସେପଟେ ଏଇ କେନ୍ଦ୍ରାପଡ଼ା ଆଳି ଆଡେ। ରୁହନ୍ତି, ଆଜ୍ଞା। ମୋର ଏଇଠି କି ନାନ। ଖରା।
ଏଇ ଫୁଲ୍ ନଖରା।
ଆଜ୍ଞା।
ଆଚ୍ଛା ଆଚ୍ଛା ଆ ଘର ପାଖରେ ପୁରା କଲେଜ ଆଉ ନାଇଁ କି?
ହଁ ମୁଁ କିନ୍ତୁ ଏପଟେ ରହୁଛି କୋଉଠି କହିଲେ ଆମର କହିଲି ଏଇଟା ବମିିକାଲ ଆଡେ ରହୁଚି ସେଉଠୁ ଯିବା ଆସି
ଅଉ ବସ ରେ ଯିବା ଆସିବା କରୁଛନ୍ତି ନା ବାଇକରେ? ବସ୍ ରେ।
ହଁ ହଁ।
ଆଉ ସ୍ନାନ ପୂର୍ଣ୍ଣିମାରେ ଆପଣ ଯୋଉ ଗଲେ ଟିକେ ପୁରୀ ଆଡେ ବୁଲି ଆସିଥାନ୍ତେ ପାଖେରେ ତ ରହୁଛନ୍ତି ଆମକୁ ତ ସୁଯୋଗ ମିଳୁନି। ଆଜ୍ଞା ଆଜ୍ଞା। ଆଉ ସେଥିପାଇଁ ଯାଇ ପାଇଲେନି ନାଇଁ କି? ଓ ହଁ ହଁ ହଁ।
ଦଶଟା ଏଗାରଟା ପର୍ଯ୍ୟନ୍ତ ପୁରା ଲଗାତାର ରହୁଛୁ।
ବର୍ଷା ହଉଚି ଭୁବନେଶ୍ଵର ରେ?
ହଁ ଭୋରୁ ଷ୍ଟାର୍ଟ ହେଇଯାଉଚି ଚାରଟା ଆଡୁ ହଉଛି ପୁରା କାଲି ତ ଚାରିଟା ରୁ ହେଲା ଗୋଟେ ଯାଇ ଲଗାତାର।
ହୁଁ।
ରହିକି ଆଜି ଦଶଟା ଖଣ୍ଡେ ହେଇଛି ତାପରେ କମି ଯାଇଛି ଏବେ ଆଉ ଫାଙ୍କା ଅଛି ଏବେ।
ହୁଁ ହୁଁ ହୁଁ ନାଇଁ ଏବେ ନା ଆକଚୁଆଲି ଆମର ଯେତେବେଳେ ଦେହ ଫେହ ଖରାପ ହୁଏ। ମା କେମିତି ପାଖରେ ବସିକି ରହେ ପଟି ପକେଇ ଦିଏ। ଜର ହୁଏ ଏବେ ଜଗନ୍ନାଥଙ୍କ ପୁରା ଜର ହେଇଛି ତାଙ୍କ ପାଖରେ ସିଏ ତ ମନ୍ଦିର। କୋଠରୀ ଭିତରେ ରହିଲେ କେହି ତାଙ୍କର ଦଇତାପତି ମାନେ ତାଙ୍କ ପାଖରେ ରହିଲେ ସେବା କଲେ ତ ଇନ୍ଦ୍ରଦେବ। ଦେବତା ତ ଗରମ ଯଦି ଅଧିକ ହବ ଜଗନ୍ନାଥଙ୍କ ଦେହରେ ଫୋଟକା ହେଇଯିବନି। ସେଥିପାଇଁ ଜଗନ୍ନାଥ। ଇନ୍ଦ୍ରଙ୍କ ଦ୍ଵାରା କୌଣସି ବୃଷ୍ଟିପାତ କରୁଛନ୍ତି ଯାହା ଫଳରେ କି ଧରିତ୍ରୀ ମାତା ଶାନ୍ତିରେ ରହିଲେ ଥଣ୍ଡାରେ ରହିଲେ ଜଗନ୍ନାଥ ଯେତେ ଶୀଘ୍ର ଭଲ ହେଇକି ଆସିବେ ପୁଣି ବଡଦାଣ୍ଡରେ ରଥରେ ବସିବେ। ଆସିବେ ମା ଗୁଣ୍ଡିଚାଙ୍କର ଠି ତାଙ୍କର ସେଠି ଲୀଳାଖେଳା ଚାଲିବ ପ୍ରଭୁଙ୍କର ତ ସବୁ କୃପା ଆମେ ଆଉ କଣ ଅଧିକା କହିବା କହୁନାହାନ୍ତି।
ଆଜ୍ଞା ଆପଣ ଯାଆନ୍ତି ଦେଖିବାକୁ ଗୋଧେ ରଥଯାତ୍ରା।
ନା ଭାଇ କୋଉଠି ଯାଇହବ ଏବେ ଯାଇଥିଲୁ ଆମର ଲକ୍ଷ୍ମୀଣୀ ଏ ଲକ୍ଷ୍ମୀ ରୂ ମାନେ ଜଗନ୍ନାଥଙ୍କ ବିବାହ ନ ଲାଗି ରୁକ୍ମଣୀ ଏକାଦଶୀ। ଯୋଉଟା କି ଆପଣଙ୍କର କହନ୍ତି ନିର୍ଜଳା ଏକାଦଶୀ ସେତିକି ବେଳେ ଯାଇଥିଲି। ଜଗନ୍ନାଥଙ୍କର ବାହାଘର ଥିଲା ଯେମିତି କହନ୍ତି ଛୁଆ ଭଳିଆ ଆମକୁ ଯିଏ। ଆମ ବା ଗୁରୁ ମାନେ ଗୁରୁଜୀ ଗୁରୁମା ଥିଲେ ବାଡେଇଲା ବେଳେ କହିବେ ଗୋଟ ଗୋଟେ ମାଡ ମାର ବିି ତୋର ବାପା ବାହାଘର ମନେ ପକେଇଦବି ସେତେବେଳେ ଆମ ମୁଣ୍ଡରେ ଆସୁଥିଲା ବାପା ବାହାଘର ବର୍ଷକୁ ଥରେ ଯାଉଛି ଜଗନ୍ନାଥ ଯାହାହଲେ ଆମ ବାପା ନା ସାରା ଶହେ ତିରିଶ। କୋଟି ଜନ ତାଙ୍କର ବାପା ତ ତାଙ୍କ ବାହାଘର ତ ବର୍ଷକୁ ଆଉଛି। ଆପଣ ଯିବେ ଯଦି ଦେଖିଦେବେ ଆଉ ଆଉ ସବୁବେଳେ କାଇହିଁ କହୁଛନ୍ତି ବାପା ବାହାଘର ମନେ ପକେଇଦବି। ତ ଯାଇଥିଲୁ। ଭୋଜି ଟିକେ ଖାଇଲୁ ଜଗନ୍ନାଥଙ୍କ ଦୟା ଥିଲା ବୋଲି। ଆଉ ଦର୍ଶନ ହେଲା ଶାନ୍ତିରେ ପ୍ରଭୁ କି ସୁ ଠାକୁର ଦେଖା ଯାଉଥିଲେ ଆଉ ଅତୃପ୍ତ ଦର୍ଶନ ତାଙ୍କର। ଦେଖା ଦେଖି କରିକି ଆସିଛୁ ଆଜ୍ଞା ଆଉ କଣ କରିବା ଆପଣ କେବେ ଯାଇଥିଲେ?
ନାଇ ମୁଁ ଭାଇ ରଥ ଏରା କୁଆଡେ ଯାଇନି ରଥ ଯାତ୍ରା ବେଳେ ଯାଇନି ରଥଯାତ୍ରାରେ ବାବା ଆ ଜାଣିନ୍ତିିବାରି ଆମ ଏ ମାନେ ଭିଡ ପ୍ରବଳ। ହୁଏ ନା ତ ସିଏ ଏକା ଯାହା ଯେମତି ବିଡି ବାଡି ନିଜକୁ ସମ୍ଭାଳି ପାରିବା ଆଉ ସମସ୍ତଙ୍କୁ ଏକାଥରେ ସମ୍ଭାଳିବା ମୁସ୍କିଲ ହେଇଯିବ ଯେ ଡ଼ରେ ଓହୋ ବାବା ହଁ ବାବା। ତାଙ୍କ ସାଙ୍ଗମାନେ ଆସିବା ତାଙ୍କର ସକାଳୁ ଭୋର ଉଠିକି ପଳାନ୍ତି ତିନିଟା ଚାରିଟା ରାତିରୁ।
ହୁଁ।
ଘରରୁ କାମ ସିରିକି ଆସନ୍ତି ସନ୍ଧ୍ୟା ଆଡକୁ ଏକାଥରେ ଆଉ।
ଆଚ୍ଛା ଆଚ୍ଛା ଆପଣ ଯାଇ ଆପଣ ଯାଆନ୍ତି ନା ନାଇଁ।
ନାଇଁ ମୁଁ କେବେ ରଥଯାତ୍ରା ରେ ଯାଇନି ଏମିତି ପୁରୀ ଯାଇଛି ବୁଲାବୁଲି ପାଇଁ। ହୋଉ ନାଇଁ ଘର ଲୋକ ସାଙ୍ଗମାନେ ଛାଡନ୍ତିନି। କଆଡେ କଣ କେତେବେଳେ ହବ ପ୍ରୋବ୍ଲେମ ଅସୁବିଧା ହବ।
ଭଲ କଥା ଭଲ କଥା ଭାଇ।
ତୁ ଆମରି ସହ ଚାହଲେ ଆସିବୁ।
ଆଜ୍ଞା।
ହଁ ଏମିତି ଯାଉ ଆଉ
ହୁଁ। ନାଇଁ ଯାହାହେଲେ ଘରର ପୁଅ ବାପା ମାଆଙ୍କର ଯାହା ହେଲେ ଚିନ୍ତା ରହିବ ନା ଆପଣ ବି ଯିବା ଆସିବା କରୁଛନ୍ତି ହେଲେ ଯାହେଲେ ମାଟେ ଥିଲେ ଛୁଆ ସବୁବେଳେ ତା ଆଗରେ ସବୁବେଳେ ଛୁଆ ଯେତେ ବଡ ହେଇଗଲା କି ନା? ମା ସବୁବେଳେ ଚାହେଁ ଯେ ମୋ ପୁଅ କେମିତି ସବୁବେଳେ ସୁଖ ନିଦ୍ରାରେ ରହୁ ସୁଖରେ ଯାଉ ସୁଖରେ ଆସୁ ସିଏ ପଛ ପେଟକୁ ନ ଖାଇବ ପାଟିରୁ କାଟିକି ଦବ କିନ୍ତୁ ଛୁଆକୁ ସବୁବେଳେ ଭଲ ପାଇବା ହିଁ ଦଉଛୁ ସେ ପରା ମା ଏଇ ତ ଦୁନିଆ ଆଉ କଣ କରିବାଆ।
ହଁ। ଆପଣଙ୍କ ଆପଣଙ୍କର ମାନେ ଫ୍ୟାମିଲି କିଏ କିଏ ଅଛନ୍ତି ଏବେ?
ବାପା ମା ମୁଁ ଦୁଇ ଭଉଣୀ ଦୁଇ ଭଉଣୀ ବାହା ହେଇ ଯାଇଛନ୍ତି। ଆଉ ମୁଁ ଏମିତି ଆସଛି ଆଉ କଣ କରିବା ଭାଈ।
ଆଚ୍ଛା।
ଦୁଃଖ ସୁଖବର ସଂସାର ଆଉ କଣ କରିବା ଚାଲିଛି। ଜୀବନ ରଥ ଆଉ।
ହଁ ଆପଣ କେତେ କଣ ବାହାଘର କଣ ପ୍ଲାନିଂ କରୁଛନ୍ତି।
ନା ନା ନା ନା ଜଗାର ଯୋଉ ଦିନ ଥିବ ଇଚ୍ଛା ଆମର ହବ ସେଇଦିନ ସାଜ ସଜା ନାହିଁ ଯଦି ଇଚ୍ଛା ରହିଯିବୁ ବଚା ଆଉ କଣ କରିବା।
ଆଜ୍ଞା।
ଏମିତି କଥା ହଉ ଆଉ ଆପଣଙ୍କର? ଆପଣଙ୍କର କଣ ବଡ ଭାଇ ମାନେ ଆପଣ ବଡ ନା
ନା ନା ମୁଁ ବଡ ଭାଇ ସାନ।
ହଁ ଭାଇ କଣ କରୁଛନ୍ତି?
ସିଏ ଏବେ ପଢୁଛି ତାର ଅଷ୍ଟମ କ୍ଲାସ ହେଲେ ସେ ପଢୁଛି।
କୋଉଠି ପଢୁଛନ୍ତି?
ଏଇଠି ଆମର ଭୁବନେଶ୍ୱର ଭେଙ୍କଟେଶ୍ବର ର ରେ ପଢୁଛି।
ଆଚ୍ଛା ଚାରି ନମ୍ବର।
ନାଇଁ ନାଇଁ ଆମର ଏଇଠି ବବିଖାଲୁ ପାଖ ହବ ନା ମଞ୍ଚେଶ୍ଵର ପାଖରେ
ହଁ ହଁ ହଁ ଜାଣିଲି।
ସେଠି ତାର ପଢାପଢ କରୁଛି ଏବେ ଯାଇଚି ହେରି ଆସିବ ସନ୍ଧ୍ୟା ଆଡ଼କୁ।
ହୁଁ ହୁଁ। ଓ ହଉ ଠିକ ଅଛି ଭାଇ ଭଲ ଲାଗିଲା ଆପଣଙ୍କ ସହିତ ବାର୍ତାଳାପ କରିକି ବହୁତ ସୁନ୍ଦର ସବୁବେଳେ ଜଗନ୍ନାଥ କରନ୍ତୁ ଆପଣଙ୍କର ଚଲା ପଥ କୁସୁମିତ ହଉ। ସବୁବେଳେ ଭଲରେ ଥାଆନ୍ତୁ ପରୀକ୍ଷା ବି ଆପଣଙ୍କର ଭଲରେ ଯାଉ ଧନ୍ୟବାଦ ଆଉ ଘରେ ବାପା ମା ସବୁବେଳେ ଭଲ କୁହନ୍ତୁ ଭାଇ ସବୁବେଳେ ଜଗାକୁ ଯେତେବେଳେ ଯାହା ବି ହବ ଆଜ୍ଞା।
ଆପଣଙ୍କ ଘର ବଡ କି?
ମଝିଆ।
ଆଚ୍ଛା ଆଚ୍ଛା ମାନେ ଦିଦି ମାନେ ବଡ କି ଥିବେ?
ଆଜ୍ଞା ବଡ ଦିଦି ତା ତଳେ ସାନା ଭଉଣୀ ଆଉ।
ଆଚ୍ଛା ଆଚ୍ଛା।
ମୁଁ ମଝିଆ।
ହଉ ଭାଇ ରହିଲି ଭାଇ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ।